ହାଲୋ
ହଁ।
ଶୁଭରାତ୍ରି
ଆଁ ଛୋଇ ତମେ ତ ସାଙ୍ଗେ ସାଙ୍ଗେ ଶୋଇପଡଚନ୍ତି ନା। ସୁଭରାତ୍ରି।
ହ ଆଉ କଣ କହୁଥିଲି ତମେ ଏତେ ରାଗୁଛ ମତେ କ୍ଷମା କରି ଦିଅ କ୍ଷମା କର ଦେବସ୍ମିତା ବନ୍ଧୁ ବୁ-ବ-ବନ୍ଧୁ ବନ୍ଧୁ।
ଉଁ ହୁଁ ହୁଁ ବନ୍ଧୁ ଏବେ ଏବେ ବନ୍ଧୁ ନା ଏବେ ମନେପଇଲା ବନ୍ଧୁ ବୋଲି।
ଆରେ ନା ମୁଁ ଗୋଟା ମଜାକରେ କହିଦେଲି।
ହଁ ଏବେ ମନେପଇଲା ବନ୍ଧୁ ବୋଲି ବନ୍ଧୁ ନାଁରେ ସବୁ ଏମତି
ଆରେ ମୁଁ ଫୋଡି ନି ଆରେ ମୁଁ କହିନି।
ତଥାପି ବନ୍ଧୁକୁ ଏମତି ଅଭଦ୍ର କୁହନ୍ତି ନା।
ମୁଁ ଆରେ ସତରେ କହିନି କି ଅ ଜବରଦସ୍ତି କଥାବାର୍ତ୍ତା। ମୁଁ କହିଥିଲେ ମୁଁ ଦେଖ ମୁଁ ମାନେ ମୁଁ କହିନି ଉଁ ତୁ କହୁଚୁ କି ନାଇଁ ତୁ କହିଚୁ ମୁଁ କହିନି ମୁଁ କାଇଁ କହିବାକୁ ଯିବି। କାହା କ ତାବୋଲି ମୁଁ କାହା କଥା ହିଁ କୁହେହି ନାହିଁ ମୁଁ ପୁଣି ତୋ କଥା କହିବି ଇଏ ସବୁ ଗୋଟେ ଏଟା ବି ଗୋଟେ ଅଭଦ୍ରାମିର ପରିଚୟ ଯଦି ମୁଁ କରେନି ହଁ କହ। ହଁ କହୁ କହୁନୁ।
ଯୋଉ ସେଇ ଟାଇରେ ସେଇ ଯୋ ଉଁ ଶୁଣୁ ମୋ କଥା ସେଇ ଟାଇମରେ ମୁଁ ଯେତେବେଳେ ପଚାରିଥିଲି ସୋମ୍ୟା ଡାକିଲା ମତେ ଡିପାର୍ଟମେଣ୍ଟକୁ ଯୋଉଦିନ ସେଇଦିନ ମୁଁ ପରେ କହିଥିଲି ସୋମ୍ୟା ଡାକୁଚି ବୋଲି। ହଁ। ସେ ତାପରେ ତୁ ସେତେ ତୁ ସେତେବେଳେ କଣ କହିଲୁ କି ମ୍ୟାାମଙ୍କ ଉପରେ ଚଢି ଚାଢିକି କଥା କହିବୁନି ଆଉ ସେ ଯାହା କହୁଚନ୍ତି ଶୁଣିଦୋବୁ ମୁଁ କହିଲି ହୋଉ ନା ସେ କେମିତି ଜାଣିଲା ଆ ମୁଁ କହିଲି ସି ମୁଁ ତ ଆଉ ଖେଳୁନି ଆଉ ମୋ ନାଁଟା ଉଠିଛି କାହିଁକି ସେୟାକି ମୁଁ କହୁ
ନା କଣ ପାଇଁ କଣ ପାଇଁ ନା ଶୁଣନୁ ନା ମୋ କଥାଟା ଶୁଣ। କଣ କହିଲେ? ତାର ପୁଣି ରିଜିନ ଅଛି ନା ନାଇଁ। କାରଣ ଅଛି ନା ନାଇଁ କଣ ପାଇଁ ହିଁ ନା ଆରେ ଦେଖେ କଣ ପାଇଁ ନାଁ ଜଣେ କହିତେ ଜଣେ ମାନେ ସେଠି ସିଏ ଏକା ନ ତାକୁ ଏକା ଚଢ଼ି ଯିବୁ ଠିକ ଅଛି ସିଏ ତା କଥାରେ କିଛି ଭାଲ୍ୟୁ ନାହିଁ ଏଠି ଥିବେ ଆହୁରି ଯେଉଁ ନଥିବେ ତ ତୁ ସେମାନଙ୍କ ଆଗରେ ଯଦି ସୋମ୍ୟ ଉପ କିଛି ଗୋଟେ ହବ ସେମାନେ ଖରାପ ଭାବିବେ ବୁଝିପାରୁଚୁ ତୋ ପାଇଁ ଗୋଟେ ନେଗେଟିଭ ପଏଣ୍ଟ ରହିବ ସେଥିପା କାହିଁକି କହିଲୁ କି ତୁ କହିବୁନି ଆଉ ତା ପୂର୍ବ ଦିନ ଆଉ ତା ପୂର୍ବ ଦିନ ମୁଁ ଶୁଣିଥିଲି। ଯେ ଏଇ ବିଷୟରେ କଥା ଚାଲିବ ବୋଲି ମାନେ କୋଉ ବିଷୟରେ କହିଲୁ? ଓ ଆମର ଏ ଉନ୍ନ ବିଷୟରେ କଥା ଚାଲିବ ବୋଲି ମୁଁ ଜାଣିଥିଲି ତ ମୁଁ ସେଥିପାଇଁ ତତେ ଆଗ ଉଙ କଣଟା ଉନ ଆରେ ମୁଁ ଜାଣିନି ଯେ ତୋ ନା ଡକା ହବ ବୋଲି। ହ
ଜମା ଜାଣିଥିବ କି ତମେ ତ ନିଜେ କହିଥିଲେ ସେଇଦିନ ଯେମିତି ତମେ ତ ସେଇଦିନ ନିଜେ କହିଲ ଯୋଉ ଦିନ ଡକା ହେଲା ମତେ ଡିପା ମେଣ୍ଟକୁ ସେଇଦିନ ତମେ ନିଜେ କହିଲ କି ଏମିତି କଥା ପଡିଥିଲା ମୋ କାମ ମୁଁ ବି କହିଥି କହିଥିଲି କି ଆଉ କଣ ଦେବସ୍ମିତା ବି ଖେଳୁଛି ବୋଲି ସେଥି ଦେବ
ବାସ ଏ ମିଛ କୋହୁଚୁ କେଡେ ମିଛ କୋହୁଚୁ ମୁଁ ତୋ ନାଁ କହିଚି ବୋଲି ମୁଁ ତୋତେ ନିଜେ କହିବି। ସେଟା ଠିକ ଯଦି ବି ମୁଁ କହିଚି ହଁ ମାନେ ମୁଁ ତତେ ଗୋଟେ ଲଜି ତୁ ଗୋଟେ ଲଜିକିନେସ କଥା କହ ହୋଉ ଠିକ ଅଛି ମୁଁ କହିଲି କହିଦେଇଥିବି ଯେ ହଁ ଦେବସ୍ମିତା ହିଁ ଖେଳୁଚି ମୁଁ ଯଦି ବି କହିଲି ମୁଁ ସେଇ କଥା ତୋ ଆଗରେ କହିବି। କଣ ପାଇଁ କହିବାକୁ ଯିବି ଟିକେ ମତେ କହିଲୁ। ତୁ ମୋ ନାଁ ରେ ଜଣକୁ କହିଚୁ ହଁ ହଁ ଟି। ଇଏ କି ପ୍ରକାର କଥାବା ଏଇଟା ତ ତ ମାନେ ପରମ୍ପରା ପ୍ରତି ଏଠା ଅନୁଶାସନ ନା।
ହଁ ସେ ମୋର ଯାହା ବି ହେଇଥାଉ। ତମେ। ମାନେ ତମେ କହିଲ କି ଉନ ଖେଳିଆ। ଅଭଦ୍ରାମି ନା କର। ହ ତମେ। ତମ ସାଙ୍ଗମାନେ ଯିବେ ମ
ମୋ ଭାଲି ଚିଡେଇବା। ବୋଲି ଗୋଟେ ଉ ଶୁଦ୍ଧ ଓଡ଼ିଆ ୱାର୍ଡ ଟେ ଅଛି। ଶବ୍ଦଟେ ମୁଁ ତତେ ଚିଡ଼େଇଲା। ଚିଡ଼େଇବ ଚିଡ଼େଇବା ଚି ଚିଡ଼ାଇବା ଏଇଟା ଗୋଟେ ଓଡିଆ ଶବ୍ଦ ତ ମୁଁ ସେଇଟା ତୋସହି କ
ହଁ ହଁ ହଁ ପ୍ରଦୁମ୍ନ ବି ଥରେ ଏମିତି ଚିଡଉଥିଲା ମତେ ମୁଁ ତାକୁ ଡାଇରେକ୍ଟ ବ୍ଲଗ ମାରିଦେଇଥିଲି ସବୁଥିରୁ।
ଆଉ ଆରେ ତମେ ଏମିତି। ଏମିତି କଅଣ ଗଟେ ହେ-ହେ-ହେ। ଗିଲି ଗିଲି ଗିଲି ଗିଲି ଗିଲିଚୁ। ବିଭିନ୍ନ କଥା। କଣ ସେ କଣ କହିଲା କଣ?
ସେ ପ୍ରଦ୍ୟୁମ୍ନ କଥା ଛାଡେ ପ୍ରଦ୍ୟୁମ୍ନ କଥା ଛାଡ ନା ନା ତମର ମୋର କଥା ଚାହାଥିଲାବେଳେ ସେ ପ୍ରଦ୍ୟୁମ୍ନ ମଝିରେ ଆସିବନି ତମେ ମତେ ଅଭଦ୍ର କହିଛ ଡାଇରେକ୍ଟ ହିଁ କହିଛ।
କ୍ଷ-କ୍ଷମା କ୍ଷମା କରିଦେ ମତେ ଆଉ
ନା କ୍ଷମା ମିିଳିବନି ଆଉ ବି ବିଲକୁଲ ମିଳିଭଣି କ୍ଷମା।
କ୍ଷମା କ୍ଷମା ଦେଲେ ମୁଁ ତମକୁ ଦୁଇ ଟଙ୍କା ଦେବି ଦୁଇ ଟଙ୍କା ଦୁଇ ଟଙ୍କାରେ କେତେ କଣ ହେଇଯିବ ତମେ କେବେ ଭାବି ପାରିବନି ଦୁଇ ଟଙ୍କାରେ ଦୁଇ ଟଙ୍କାରେ ଚାରିଟା ଟୁମି ଚକୋଲେଟ ହବ ଦୁଇ ଟଙ୍କାରେ ଚାରିଟା ଟୁମି ଚକୋଲେଟ ହବ ଦୁଇ ଟଙ୍କାରେ ଦି ଆ ଯୋଉ ହାପିଡେଣ୍ଟ ହବ ତା ଦେହରେ ଚା ବାହାରିବ ତୁ ଚୋବେଇ ଚୋବେଇ ଯାଇପାରିବୁ। ଯଦି ଯଦି ତୋ ପାଖରେ ଆଠ ଟଙ୍କା ଅଛି ଗାଡି ପ୍ରେସର ଦବାକୁ ଯାଇଛୁ, ଆଉ ତୋ ପାଖରେ ପଇସା ନାହିଁ, ଯଦି ଦୁଇ ଟଙ୍କା ଥିବ ଦଶ ଟଙ୍କା ହେଇଗଲେ ତୁ ଗାଡି ପ୍ରେସର ଦେଇଦେଇପାରିବୁ। ହଁ ମନେ କର ତୁ ମ ମନ୍ଦିରକୁ ଗଲୁ ମନ୍ଦିର ହୁଣ୍ଡିରେ ପକେଇଆକୁ ପଇସା ଦୁଇ ଟଙ୍କାଟେ ଥିବ ଦୁଇ ଟଙ୍କା ଟେ ପକେଇ ଦେଇ ପାରିବୁ ମନ୍ଦିର ଥାଳିରେ। ଆଉ ଦୁଇ ଟଙ୍କା କଣ କରିପାରିବୁ? ଦୁଇ ଟଙ୍କାରେ ଆଉ ତୁ କଣ କରିପାରିବୁ? କଣ କରିପାରିବୁ?
କଣ କରିପାରିବି?
କରିପାରିବୁ। ଭାବିବାର ଅଛି ଯେ ତତେ କଣ କରିବାର ଅଛି। ଦୁଇ ଟଙ୍କା ମତେ ଦି ଜଣଙ୍କ ଜୀବନ ବି ବଞ୍ଚି ଯାଇପାରିବ। ତୁ ଦି ଟଙ୍କାରେ ଚିନି ଆଣିବ। ତୁ ଦି ଟଙ୍କାରେ ଚିନି ନେଇ ଆସିବୁ। ଦି ଟଙ୍କାରେ ଚିନି ଆଣିବୁ ପିମ୍ପୁଡି ମାନଙ୍କ ପାଇଁ ଟିକେ ପକେଇଦବୁ ପିମ୍ପୁଡ଼ି ମାନେ ଖାଇ ତାଙ୍କ ଜୀବନ ମଜି ଯିବ ଯଥା ପିମ୍ପୁଡି ଖାଇଦେଲେ। ଆ ହଁ ମାନେ ଆରେ ଦି ଟଙ୍କାର ମହ ତତେ ମୁଁ ବୁଝଉ ଥିଲି ବାସ୍।
ନା ନା ନା ମହତ୍ବଟା ବୁଝିଗଲି। ଦିଟଙ୍କାର ଚିନି ଆଣିବି ପିମ୍ପୁଡିମାନଙ୍କୁ ଦେବି। ହଁ। ହଁ ହଁ ଥାଉ ସେ ମୋର ଦରକାର ନାଇଁ। ତମେ ଡାଇରେକ୍ଟଲି ମତେ ର
କଣଟା?
ହାଲୋ।
ହଁ ହଁ।
ହାଲୋ।
ହଁ ହଁ।
ହଁ। ଦିଟଙ୍କାରେ ଅଭଦ୍ରାମୀ ତମେ କରିଚ ମାନେ ଡାଇରେକ୍ଟଲି ତମେ ମତେ କହିଚ ମୁଁ ଅଭ ଦ୍ର ବୋଲି ହେଲା ତମକୁ ଆଉ କ୍ଷମା ମିଳିବନି ଯେତେ ଯାହା ହେଇଯାଉ।
ଆରେ କ୍ଷମା କଲେ ମୁଁ ତମକୁ ବହୁତ କିଛି ଦେବି।
ହଁ ଉଠିନୁ। ଆଉ ଆଉ କଣ ଆଜି ରାତିରେ ରୋଷେଇ କଣ?
ତମେ କବିଛ ମୁଁ ଅଭଦ୍ର ବୋଲି। ମୁଁ ଆମ ଘର ରୋଷେଇ ଯା ହଉଛିଉ ତମେ ଖାଇବ ତମେ ତମ ଘରେ ରଷେଇ। ତୁ ଆମ ଘଷ ଟାଇ ଖାଇବ।
ସେଇଟା କଣ? କହିଦେଲେ କଣ ମୁଁ ଖାଇଦଉଛି ଯାଇକ ମୁଁ ଖାଲି ଜାଣିବି ରୋଷେଇ ଟା କଣ ନାଇଁ ହବନି ବା ମୁଁ ଖାଇବିନି ମାନେ ହବନି ସରିଲା କଥା। ତ ହଁ ହଁ ତମ ରୋଷ ତମ ଘରେଷ। ରୋଷେଇ ଖାଲି ଜାଣିଦେଲେ ମୁଁ ଯାଇକି ଆଣିକି ଖାଇଦେବି ନା। ଏତେ ବୁଦ୍ଧି ତୁର ଏତେ ବୁଦ୍ଧି ସବୁ ହଁ ତୁ। ଏରେ ରଖ ସବୁ।
ନା ମୁଁ ଜାଣିନି ତମେ ମତେ ଅଭଦ୍ରା କହିଛି କଣ ପାଇଁ ତମ କଥା କଣ ବୁଲଉଛ।
ମୁଁ ତମକୁ ଏମିତିରେ ବି କହିଦିଏ ଅଭଦ୍ରଟା ମୁଁ ବି ଅଭଦ୍ର। ତୁ ଭଦ୍ର ସଂସାରରେ ସମସ୍ତ ବହୁତ ଜଣ ଅଭଦ୍ର ଅଭଦ୍ରର ଏଇଟା ଆର ହଉଛି। କଳିଯୁଗ କଳି ଯୁଗରେ ବହୁତ ଜଣ ଅଭଦ୍ର ଭଦ୍ର। ଭଦ୍ର ବହୁତ କମ୍ ଅଛନ୍ତି।
ଆଚ୍ଛା।
ତ ଅଭଦ୍ର ଟା। ଉଛି କିଛି ଖରାପ ଶବ୍ଦ ନୁହଁ ଦୁଃଶବ୍ଦ ନୁହଁ ଭଦ୍ର ଟିକେ ନ ରହିଲେ ସେଟା ଅଭଦ୍ର ଲାଜ ଟିକେ ନ ରହିଲେ ଅଲାାଜକ। ନା ନା ତମର ସେଇଟା ଭୁଲ। ଭ୍ରାନ୍ତ ଚିନ୍ତାଧାରା। ଠିକ ଅଛି ଏ ଚିନ୍ତାଧାରା କୁ ତୁମକୁ ହରେ ଭ୍ରା ଖରାପ ଚିନ୍ତାଧାରା ନୁହଁ ଏଟା ଭ୍ରାନ୍ତ ଚିନ୍ତା। ଦଵାରା ମୋ ସାଙ୍ଗ ମାନଙ୍କ ସହିତ ବସିକି ଖେଳିବାକୁ ତ ମୁଁ। କହନି ମୋ ସାଙ୍ଗମାନଙ୍କ। ସେ ଖେଳୀନ। ତୁ ଖେଳୁଛୁ ତୋ ସାଙ୍ଗ ମନ ସହିତ ତ ସେତେବେଳେ ଆଗରୁ ସେଇଟାକୁ ମୁ ଚିଡେଇ ଦେଲି କାହିଁକନା ମୁଁ କେବେ ଉନ ଖେଳିନି ମୁ ଫା ଶିଖିଲି ସେଠି ମୁଁ ତାସ ବାଡାଏ କୁ ହଁ ସେଇଟା ମୁଁ ଜାଣିଛି ମୁଁ ସେଇଟା ଚିଗଡେଇବା ପାଇଁ ମୁଁ ଟିକେ ଉଠେଇ ଦେି ସେଇ କଥାଟାକୁ ନା କି ତୁ ଖେଳୁଥିଲୁ ତୁ ଖେଳୁ ତୁଡ ସବୁଦିନ ପ୍ରତିଦିନ ଖେଳୁ ସେଇ କଥା ମୁଁ କହିନି ନା ନା ନା ନା ସେମିତି ସତ ମିଛ ସେ କଥା ଗୁଡାକ ଭ୍ରାନ୍ତ ଚିନ୍ତାଧାରା ଦେଖୁନ। ଏଇଏ ସବୁ କ
୍ର ଚିନ୍ତାଧାର ନୁ ତ ପାଠ ସ୍ତ କଥା ବାହାରିଗଲା।
ଆରେ ତୁ ବିଜୟ ମାଇଁ ବିଜୟ ମାଇଁ ତୋର କେତେ କେଡି। ପିଲାଙ୍କୁ ଅଶ୍ଳୀ ରୂପ ଦେଖିଥିଲୁ ମୁଁ କଣ
ମୁଁ ଜାଣିନି ମୋର କେତେ କେଜି?
ତୁ ତ କିଡିସ ମାଇ ନସରେ ଥିବ ହୁଁ ଏଟା ତୁ ବିଲେଇ ହ ରଖିଲୁ ଯଦି କୁକୁର ରଖିଥାନ୍ତୁ ଏତିକି ନଥା ଏ ଆ ତୋର ବିଲେଇ କେତେ ବଡ ତାଙ୍କ ବୟସ କେତେ ବର୍ଷ ହେଲାଣି ତାଙ୍କୁ ଆରେ ଶୁଣୁନୁ ମୁଁ କହିଲି କି ତାଙ୍କୁ ବିଲେଇ କେତେ ବଡ ହେଲେ। ଆଚଛା ମାନେ ତୁ କେଣ ଜଣ ଚୁ କିଏ ବଡ କିଏ ସାନ ସମସ୍ତ ନାଁରେ ଯୋ ରସଗୁଲ୍ଲା ରନ୍ଧନ ଛ ରସମଲାଇ କେମିତି ଦେଖାାଉଛନ୍ତି ତୁ ଜାଣିପାରୁଛୁ ରସଗୁଲ୍ଲ ରସମଲ୍ଲାଇ ଯାହାର କଣ ଧରା
ଗୋଟେ ଛୁଆଟାରୁ ଆଗ ଆଖି ପିଟିଥିଲା ସମସ୍ତଙ୍କଠୁ ଆଗରେ ଆଖି ଆ ନା ଶୁଣ ତୁ ସାର୍ ପୁରୁରା କଥା ଶୁଣୁନ କିଛି କଥା ଉପ ଉପରେ କଥା କହୁଛି। ଗୋଟେ ବିଲେଇ ଛଡରେ ଆଗ ଆଖି ଫିଟିଥିଲା ପୁଣି କଥା କହିଲା। ୋ
କଣ୍ଡା
ମେ ଛଅଟାରେ ଆଗ ଆଖି ଖୋଜିଥିଲା।
ହେଲା ହଁ
ହ୍ୟାଲୋ
ହଁ
ହ ହଁ ସିଏ ହଉଛି ହେଲା ଯେତେବେଳେ ଯେତେବେଳେ ସିଏ ବିଲେଇ ଛୁଆଟିର ସିଏ ବଡ଼
ବିଲେଇ ଚାଟ୍ ବିଲେଇ ଯୋଉ ତର୍କାରି ଚାର କେତେଟା ଛୁଆ ଅଛନ୍ତି ବିଲେଇ ର? ବିଲେଇର କେତେଟା ଛୁଆ ଅଛନ୍ତି? ପାନ୍ସଟା ଛୁଆ ଅଛନ୍ତି ପାନ୍ ତାକୁ ଗୋଟେ ଟାଇମରେ ଜନ୍ମ ହେଇଥିବେ ଗୋଟେ ସମୟରେ ହଁ ଗୋଟାଏ ସମୟରେ ଜନ୍ମ ହେଇଥିବେ ଯେହେତୁ ଗୋଟାଏ ସ ସମୟରେ ଜନ୍ମ ହେଇଚନ୍ତି
ଥିବ ନା।
ଗୋଟେ ମିନିଟରେ ଆରେ ଭାଇ।
ଯାହାହେଲେ ବି ଗୋଟେ ମିନଟିରେ ଏପଟ ସେପଟ ହେଇଥିବ ନା।
ହଁ ହଁ ହଁ ନାଇଁ ଏବେ କେମିତି କ ମାନେ ଚାରିଜଣ। ପାଞ୍ଚ ଜଣ ପିଲେ ଅଲଗା ଅଲଗା ପ୍ରକାର ଦେଖାଯାଉଚନ୍ତି।
ସେତେବେ ଜନ୍ମ ହେଲାବେଳେ ବି ଅଲଗା ଅଲଗା ପ୍ରକାର ଦେଖାଉଥିଲେ ଏବେ ବଡ ହେଇଗଲେଣି ତଥାପି ଅଲଗା ଅଲଗା ପ୍ରକାର ଦେଖାଉଚନ୍ତି ଆଉ କଣ ଗୋଟାଏ
ଆଚ୍ଛା ଆଚ୍ଛା ଆଚ୍ଛା ଅଲଗା ଅଲଗା ଦେଖାଉଚନ୍ତି ସେମିତି ଜାଣି ପାରୁଛୁ। କେମିତି ସେଇଟା ମୁଁ ପଚାରୁଚି। ପାଞ୍ଚଟା ଛୁଆ ହେଲେଣି ନା ପାଞ୍ଚଟା ଛୁଆ ରୁ ଗୋଟେ କେମିତି ଏକା ବେଳେ ଦେଖା ହେଉଥିବେ ହଁ ହୁଁ।
ହଁ। ବଳଟା ଯିଏ ଯାହାନା ରସଗୋଲା ହେଲା ତାର ଠି ଧଳାଟା ହେଇକି ସେ ଧଳା ଟା ହେଇକି ତାର ବହୁତ ରୁମ ଅଛି ହେଲା
ଦୁଲୁ ପୁରା ଲାଗୁଥୁବ।